ହୁଁ ଭୟସ କ୍ଲିୟର ଅଛି।
ହଁ ଭାଇ କ୍ଲିୟର ଅଛି।
ହୁଁ ସେ ପ୍ରୋବ୍ଲେମ କଣ ରହୁଛି ଆଉ।
ହଁ ପ୍ରୋବ୍ଲେମ୍ ରହୁଛି ଟିକେ ଆଉ। ଅଙ୍ଗଲି ଭାଇ ଆସିବ ଆଉ କେବେ ଖାଇବ ଯେଉ ସାହୁ ବିରିୟାନୀ ଆଉ।
ହଁ ହଁ ସାହୁ ବିରିୟାନୀ ସିଓର ଯିବି।
ହୁଁ
ହୁଁ ଗୋଟେ କ୍ରେଜ ବଢିଗଲା।
ତାପରେ ବରଗଡରେ ବି ଆମର ବଢିଆ ଏଇଥର ଥିଲା ତ ସବୁ- ଚାଲିଲାଣି ଟିକେ।
ହଁ ବରଗଡରେ ବି ଚାଲିଲାଣି ମୋମୋ ଫୋମୋ ତ ବଢିଆ ଚାଲିଛି।
ହଁ ତାପରେ ଆମର ହାଟର ଦୋକାନ ଅଛି।
ହୁଁ ଆଚ୍ଛା ତମର?
ହଁ ହାଟ ରେ ଯୋଣେ ଦେଖ ଫଳ ବିକା ହଉଛି ତମେ ଯାଇଛ ଏବେ। ବା ହଁ ଫଳ ବିକା ହଉଛି। ଫଳ ବିକାହଉଛି ମଝିରେ ଯୋଉ କଦଳୀ ଦୋକାନଟା ଅଛି-
ହୁଁ
ସେଇ ଦୋକାନଟା ହଉଛି ଆମର।
ଆଚଛା
ହଁ ସେ ସାଇଡ ରୁ ଆମ ଗୋଦାମ ତ ଅଛି ତ ଗୋଦାମ ରୁ- ସଆଡୁ ପ୍ଲସ ମାଲ ଯାଏ ଇଆଡୁ ମାଲ ଆସିକି ବାପା ବିକନ୍ତି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ହୁଁ, ମୁଁ ଯାଇଛି ହାଟକୁ ମୁ ସେ ସକାଳେ ଯାଏ। ହୁଁ ସବୁ ଇଏ ଜିନିଷ ଫିନିଷ ଜାଣିବା ପାଇଁ ସକାଳେ ଯାଏ ଆଉ।
ଓହ ନାଇଁ ସେଇଠି ତ ଆମ ଦୋକାନ ସେଇଠି ଆଉ। ସେଠି ଫଳ ହେରିକା ତିନି ଜଣ ଛିଡା, ତିନି ଜଣ ତିନିଟା ଦୋକାନ ଥିବ।
ହଁ ହଁ ହଁ।
ହରିକା ହେପଟକୁ ଗୋଟେ ବଡ଼ ଦୋକାନଟେ ଥିବ। ଏପଟକୁ ତିନିଟା ଦିଇଟା ସାଇଡରେ ଫଳ ଦୋକାନ ମଝିରେ ଗୋଟେ କଦଳୀ ଦୋକାନ। ହଁ।
ହଉ ଏବେ ଗଲେ ଯିବି ଆଉ।
ହଁ ହଁ ଚାଳିଶ ବର୍ଷର ଦୋକାନ ନା ସେଇଟା। ହଁ ହଁ ବାବା ପୁରୁଣା ନା।
ହଁ ହଁ ହଁ। ଆଚ୍ଛା। ମୁଁ କେବେ ନୋଟିସ ଦେଇନି। ଯାଇଛି ମୁଁ ତ ଯାଏ ନୋଟିସ୍ ଦେଇନି ଆଉ। ହୁଁ। ମୁଁ ଗଲେ ମୋର ଯାହା କାମ ଥାଏ ମୁଁ କରିବି। ହଁ ହଁ ମୁଁ ଗଲେ ଦେଖିବି ଆଉ।
ହଉ ହଉ। ହଉ ଭାଇ କଣ ଭାଇ ଆଉ କହ?
ଖାଇଚୂ କଣ?
ମୁଁ ଖାଇଥିଲି ଗୋଟେ ସ୍ମୁଦି ଟେ ଗୋଟେ ପିଇଥିଲି। ମାନେ ଜୁସ୍ ଏଇଟା କରିକି ଗୋଟେ। ଆଉ ବ୍ରାଉନ୍ ବ୍ରେଡ଼୍ ବଟର୍ ଖାଇଥିଲି ଆଉ।
ହୁଁ ହୁଁ। ଜିମ୍ ବାଲା କଥା ବ୍ରାଉନ ବ୍ରେଡ ଆଉ। ମାନେ ଜିମ୍ ବାଲା ଯେ ଯେ ଯାଆନ୍ତି ସବୁ ତ ବ୍ରାଉନ ବ୍ରେଡ୍
ହଁ ହଁ ସେଇଟା ବି ଖାଇବାକୁ ପଡେ। ହୁଁ ହୁଁ।
ସିଏ ବି ସେମିତି ଖାଏ ପୁରା। ସେ ପୁରା ମେଣ୍ଟେନ କରେ। ପୁରା ବଡି ଫଡି ସିଏ କରିଚି ପୁରା।
ହଁ ଏ ମେଣ୍ଟେନ ନକଲେ ହବନି ପା। ମୁଁ ମୁଁ କାଲି ଖାଲି ଅଧିକ ପ୍ରୋଟିନ ଜିନିଷ କିଛି ଖାଇ ନଥିଲି। ମୋ ମୁଣ୍ଡ ବୁଲେଇଲା ଭଳିଆ ଲାଗିଲା ମତେ। ଆ ହାର୍ଟ ଆଜି ବି ଏମିତି କିଛି ଖାଇନି ଠିକ୍ ସେ। ମାନେ ଅଣ୍ଡା ଏରିଆ କିଛି ନନ୍ଭେଜ୍ ଖାଇନି କିଛି। ଯାହା ଅଲଗା ଟିକିଏ ଖାଇଚି। ହୁଁ ଦେବସ୍ନାନ ପୂର୍ଣ୍ଣିମା ନା। ହୁଁ ଯେହେତୁ ନିର୍ମାଲ୍ୟ ବି ଟିକେ ପାଇଯାଇଚି। ହଁ ଖାଇଲେନି ଆଉ କିଛି ଆଉ। ହୁଁ। ହୁଁ ହୁଁ ଯାହା ବି ଯାହାବି ଗୋଟେ ମନେ ରଖିଥାଅ ଯାହା ବି ଗୋଟେ ଶୁଭ କାମ କରିବାକୁ ଯାଉଚ ନିର୍ମାଲ୍ୟ ଟିକେ ଖାଇଦବ। ଯିବ ଦେଖିବ ଭଲ ହବ। ନିର୍ମାଲ୍ୟ ଜାଣିଥିବ ତ?
ହଁ ହଁ ଜାଣିଚି। ମୁଁ ଏବେ ସେମିତି ଅଫିସକୁ ଆସିଲଣି କି?
ହଁ।
ମୋ ମମି ମତେ ଖୁଆଇକି ଛାଡିଥିଲା।
ହଁ।
ଗୋଟେ ପୁରୀ ଯାଇଥାନ୍ତି ଯେ ମନ ଥିଲା ଏବେ ଆଉ ଜଗନ୍ନାଥଙ୍କ ତାର ତ ଦେହ ଖରାପ ହେଇଯିବ କା ଆଜିଠୁ କାଲିଠୁ।
ହୁଁ।
ଆଛା।
ହଁ ଭାରି। ଆଉ କଣ ଭାଇ ତମେ ଭାଇ କ୍ରିକେଟ ଏରିଆ କିଛି ଖେଳ?
ହଁ କ୍ରିକେଟ ଖେଳେ।
କୋଉଠି ବରଗଡ ଏଜୁ ବରଗଡ କହିଲି ଆମର ଇଏ ଫିଲ୍ଡ ରେ ବିଜେପି ଫିଲ୍ଡ।
ନାଇ ବିଜେପି ଆମର
ଶୁଭୁନି ଭାଇ ଟି
ମୁଁ କଇଲି ନୂଆ ମନ୍ଦିର ଗୋଟେ ବାଙ୍କଳା ପଟେ ହେଇଛି ଦେଖିଛୁ?
ନା ଏତେ ଆଉ ଦେଖିନି।
ହଁ ବୋଧେ ମୁଁ ୟାଡ଼େ ବାଙ୍କଳା ଆଡ଼େ ଏତେ ଠିକ୍ ସେ ନା ମାନେ ଜାଣିନି ଠିକ୍ ସେ ଆ ହଁ ହଁ କ୍ରିକେଟ ଦଳି ଖେଳ ହଉ ନାଇଁକି? ହଁ ହଁ ମିନା ବଜାର।
ମି ମି ସରି ମିନା ବଜାର କହୁଛି ଆମର ଇଏ ମ ମିନା ବଜାର କହୁଚି। ଭୁଲ୍ କହିଲି ତତେ ଆମର ବାଲିଯାତ୍ରା ବାଲିଯାତ୍ରା ସେଇଟି ସେଇଟି ଆମେ କେତେଦିନ ଖେଳୁଥିଲୁ? ତାପରେ ସେଇଠୁ ସେଇଠି ଖାଲି ଗୋଟେ ସାଇଡ ଖେଳି ହବ ଦି ସାଇଡ ଖେଳି ହବ ନି।
ହଁ ହଁ।
ସେଥିପାଇଁ ତାପରେ ଏପଟ ଗୋଟେ ଫିଲ୍ଡଟେ ସେ ଭାଇ ମାନେ ଦେଖିଲେ ତାପରେ ସେପଟ ଫିଲ୍ଡକୁ ପଳେଇଲୁ ଆଉ।
ଓହୋ ହଁ ହ ନା ବାଲିଯାତ୍ରାରେ ଯୋଉଠିକି ଆମେ ଯାଇଥିଲୁ ଏଥରକ ତ
ହଁ ହଁ ହଁ।
ହଁ।
ଆଛା।
ତାପରେ ତମ ବରଗଡର ଭାଇ ପ୍ରସନ୍ନ ପାତଶାଣୀଙ୍କୁ ଜାଣିଛ।
ହଁ ହଁ ହଁ ଜାଣିଛି।
ହଁ ପ୍ରସନ୍ନ ପାତଶାଣୀ ମୁଁ କହିଲି ସେତ ଏବେ ଅଛନ୍ତି ବୋଧେ?
ହଁ ସିଏ ତ କିଏ ଗୋଟେ ଏବେ କାହାର ଗୋଟେ ଡେଟ୍ ହେଇଗଲା ବୋଧେ। ଆଁ କଣ ଅବନି ପାତଶାଣୀ ବୋଧେ। ହଁ ହଁ ଅବନି ପାତଶାଣି। ଭାଇ ମତେ ଆଉ ବାଡେଇବନି ବରବଡିଆ ନା ତମେ।
ନାଇରେ ମୁଁ ତ ଏପଟେ ମୁଁ ତ ଏପଟେ ରହିଲି ଇଏ ଆମର ଭାସ୍କେଶ୍ଵର ପଟେ।
ହଁ ହଁ ବର ଆଗରୁ ନାଁ ଶୁଣିଲେ ସବୁ ଇଏ ହେଇଯାଏ ନା ବାବା କହନ୍ତି ଏତେବେଳେ ମୁଁ ଚାଳିଶ ବର୍ଷ ବେପାର କରୁଥିଲି ସବୁ ଆସିବେ ଏମିତି ଏମିତି ନେଇକି ପଳେଇବେ। କାଆ ପଇସା ମାଗିବୁ ମାନେ ତତେ ସି ବାଡ଼େଇବେ।
ସେ ଗାଁ ରେ ଗାଁ ରେ କଣ କହିଲୁ ତୁ ମୁଣ୍ଡ ଟେକି ଚାଲିପାରିବୁନୁ।
ନାଇଁ।
ଝିଅ ଝିଅ ବୋହୁ ମାନେ ଥିବେ ନା।
ହୁଁ।
ତୁ ମୁଣ୍ଡ ଟେକି ଚାଲିପାରିବୁନୁ ତୁ ମାନେ ତତେ ପୁରା ଡର ଗୋଟେ ରହିବ।
ଡର ରହିିବ ଏବେ ସବୁ ଚାଲିଗଲେଣି ନା ଏବେ ଆଉ ଏତେ ଠିକ୍ ସେ ନାହାନ୍ତି କେହି।
ହଁ ନାଁ ଏବେ କିଏ ନାହାନ୍ତି।
ନା ବହୁତ ଅନ୍ୟାୟ କଲେ ବି ନା ସେଇ ଟାଇମ୍ ରେ ମାନେ ଗାଡି ରିକ୍ସା ଯେମିତି। ବାବା କହନ୍ତି ସେ ଅଟୋ ବୁଝିଦେବେ କି ରିକ୍ସା ବୁଝିଦେବେ ତାଙ୍କ ଗାଁ ଭି ଭିତରକୁ ଗଲା ପରେ ସିଏ ଯଦି ପଇସା ମାଗିବ ସେ କ ତୁ ଆମ ବରଗଡ଼ ଭିତରକୁ ଆସିକି ତୁ ଆମକୁ କୁ ପଇସା ମାଗୁଛୁ ଇଏ ମାଗୁଛୁ ଏମିତି ଆଉ ମ ପାଖରେ ସବୁ ଅଧା ଅଧି ପଇସା ଖାଇକି ଏମିତି ସବୁ ଅଧା ଅଧି ହେଇକି ମରୁଡିଲେଣି। ଅଧା ବୟସରୁ ମରିଲେଣି ହଁ।
ସେଇ ଟିକେ ପଲିଟିକ୍ସ ପାଟି ତ ସେଇଟି।
ହଁ ପଲିଟିକ୍ସ ପାର୍ଟି ଯେମିତି ଏବେ, କଣ ଗୁଡୁ ଗ୍ୟାଙ୍ଗଷ୍ଟାର। ଚଲେଇ ଜିନା ମୋର ବ୍ରାଇଷ୍ଟର ଟକ୍ କୁ।
ହଁ ହଁ ହଁ।
ହଁ ଚାଳିଶି ବର୍ଷ, ଚଳିସି ଫୁଟ ର ମୂର୍ତ୍ତି କରୁଛନ୍ତି।
ହଁ। ଚାଳିଶ, ପଚାଶ ଫଟ, ବାଉନ ।ଏଥର ତ ବାଉନ ଫୁଟ ହେଇଥିଲା। ଚଲେଇଛନ୍ ସବୁ ପଇସା, ଫଇସା ଇଏ କରି ଚଲେଇ ଛନ୍ତି ସବୁ ଆଉ।ପଇସା ଉପରେ ମିଳୁଛି ଏମାନଙ୍କୁ।
ହଁ ଠିକ୍ କଥା। ନାଇଁ ଜଣ ଅ ଅଛନ୍ତି, ରୁଦ୍ର ଜଣେ ଅଛନ୍ତି, ମୋଟା ହେଇକି ପରା ।ସେ କହନ୍ତି ଆମେ କିଛି ଇନକମ୍ କରନ୍ତିନି। କହିଲେ ଆମ ଘରେ କେହି ଆମେ ଇନକମ୍ କରୁନା। ଜାହା ଯେମିତି ଗୋଟେ, ଗୋଟେ ଦୋକାନ କରିକି ଆମେ ବସି ପଢିଛୁ। ଆମର ଜାଗା ପ୍ରବଳ ଅଛି ।ପ୍ରବଳ ଜାଗା, ଜାଗା ଗୋଟେ ବି ଆଙ୍କି ଦେଲୁ ଆମେ, କେତେ ତିରିଶ କୋଡ଼ିଏ ବର୍ଷ ବସିକି ଖାଇଲୁ।
ହଁ ବାସ୍।
ଯାଉ ନହେଲେ, ଆଜିକାଲି ଚାକିରି ଆମର ଆଉ, କିଏ କରୁଛି? ଘର ଯେତେ ଯେତିକି ଜାଗା ରହିବା କଥା ସବୁ ଜାଗା ରହିଛି ।ଯାହା ଦୋକାନଟେ ଖୋଲିକି ବିଜନେସ୍ କର। ଜାଗାରେ। ହେ ଆଉ।ହଁ। ହୁଁ ଏ।
ଆଉ।
ହଁ ଭାଇ, ତମେ ଆଉ କଁ ଆଜି ଦିନ ସାରା କାମ କଲ?
ଦିନ ଷାରା, ସେ ଟିକେ ସବୁ ଡିଭାଇସ ଗୁରା କନଫ୍ୟୁଗୁରେନେସ, ହେବ ତ। ସେ ଡିଭାଇସ୍ ସବୁ ଅଛି। ସେ ଡିଭାଇସ୍ ରା ସବୁ କନଫ୍ୟୁଗୁରେସନ ହବ ଲାପଟପ ରୁ। ମାନେ ତାକୁ କନେକ୍ଟ ହବ ।ତାକୁ କନେକ୍ଟ ହବ ଦିଜଣ୍ଡା। ହଁ, ତୋ ସେ କାମ ଚାଲିଥିଲା।
ଅ ହ।
ତ ସେଇ କାମରେ ବସିଚି ଯେ ଡିଭାଇସ୍ ପ୍ରବଳ ଅଛି। ଚାଳିଶି ଚା ଖଣ୍ଡେ ଡିଭାଇସ୍ ଅଛି।ସବୁ ଗୋଟେ, ଗୋଟେ, ଗୋଟେ, ଗୋଟେ କରିବାକୁ ପଡୁଛି ଆଉ।
ଆ ସବୁ ସାରି ଗଲାଣି ।ଏଣ୍ଡ୍ ହେଇଗଲାଣି।
ଏବେ ଏଣ୍ଡ ହବା ଉପରେ। ଆଉ ବାକି ଦି ତିନିଟା ଚାଲନ୍ତ ସେ ତିନିଟା ଦେଖି ଦେବୀ ଭେରିଫାଇ କରିଦେବି।ତାପରେ ଯଦି ନହେଲା ଇଏ କରିଦେବି ଆଉ ମାନେ, ହଁ ପ ଥାଇ କାମ ଚଲଉଛି ଆଉ ।ନହେଲେ ପୁଣି ମୁଁ ଏବେ ପୁଣି, ମୁଁ ଯିବି ବ୍ୟାକ ପତ୍ର ବି ରଖିବି ସବୁ।
ଓହଁ ହଁ ରାତିରେ, ହୁଁ କାଲି କେତେ ତେବେଳେ କଣ ବସ ଧରିକି ଆସିବ ହାରି?
ନାଇଁ ନାଇଁ ଟ୍ରେନ୍। ଏଇଠୁ ବସ୍ ସୁବିଧା ନହିଁ ନା। ହଁ ଟ୍ରେନରେ ପଳେଇବି ଆଉ।
ଟା ହୁଁ ।ଟ୍ରେନୟ କାଲି ଆସିଲି କୋଉ ଦିନ ପହଞ୍ଚିବ?
କାଲି ଆସିଲେ କାଲି ହିଁ ପହଞ୍ଚଯିବି। କାଲି ହେଇଯିବ ତିନି, ଚାରିଟା ହେଇଯିବ।
ହୁଁ।
କାଲି ଦେଖିବା କଣ ଟିକେ ମାର ମାର୍କେଟ ଫାର୍କେଟ ଯାଇ କାଉଁ କାମ ଜିନିଷ ଫିନିଶ ଆଣିବାର ଅଛି। ତାପର ଦିନ ଟିକେ ବ୍ୟାଙ୍କ ଯିବାର ଅଛି।
ହଁ।
ଆଉ ତା ପର ଦିନ ଏକ୍ଜାମ ତ ଅଛି କୁଆଡେ ଯାଇ ହବନି ତା ପର ଦିନ ଟା ପୁରା ଇଏ। ବୁଲାବୁଲି କରିକି ତିନ ରେ ତିନି ରାତିରେ ଟିକେଟ ଅଛି ତିନି ରାତିରେ ହିଁ ପଳେଇ ଆସିବି ଆଉ।
ଓ ହଁ ହଁ ଠିକ କଥା ଆଉ।
କଣ କରିବା ଛୁଟି ଦଉନି କମ୍ପାନୀ ଆଉ।
ଥେ ଅଁ ଛୁଟି ଆଉ କୋଉ କମ୍ପାନୀ ଦବ?
ସେ ଏବେ ଏବେ ନୂଆ ନୂଆ ଜଏନିଙ୍ଗ କରିଛି ନା। ସେ ମନା କରୁଛି କହୁଛି ଏବେ ଛୁଟି ନାହିଁ ମୁଁ ବି କଷ୍ଟରେ ମୋ ମ୍ୟାନେଜର ଚିହ୍ନା ବୋଲି ମୁଁ ତାକୁ କହିକି ଯାଇଛି।
ହୁଁ ହୁଁ।
ସେ ମ୍ୟାନେଜର ବି କହିଛନ୍ତି କାହାକୁ କିଛି କହିବୁନୁ ଛୁଟିରେ ଯାଇଛୁ ବୋଲି। ମୁଁ କଣ କରିଛି ମୁଁ ଆମ ଏଚ ଆର ମ୍ୟାଡାମ ଆଜି କଲ୍ କରିଥିଲେ ମୁଁ ତାଙ୍କୁ କହିଦେଇଛି। ମୋର ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଅ ସେ ବ କମ୍ପାନୀର ତାଙ୍କୁ ତାଙ୍କ ସହିତ ନ କଥା ହେଲେ ହବନି। ସେ ମତେ କହିଲେ ଭୁବନେଶ୍ଵର କେବେ ଯିବ ଯଦି କରିଦବ ମୁଁ କହିଲି ମ୍ୟାଡାମ ଯାଉଛି ମୁଁ। ଯିବି ଦୁଇରେ ଯିବି। ତାପରେ କହିଲେ ହଉ କରିଦିଅ ତାପରେ ଭାଇ ସେ ଭାଇଙ୍କୁ କହିଲା ବେଳୁ ସେ ଭାଇ କହିଲେ କାହିଁ କହୁଥିଲୁ ତୋର ପଇସା ଆ ମୁଁ ଇଏ ର ସେବ କରିଦେଇଥାନ୍ତି ମାନେ ଚାରି ଦିନର ପଇସା କା ନଥାନ୍ତା ଏବେ କହିଦେଲୁ କଟେଇ ପଛେ କାଟିିଦେବେ ପଇସା।
ଓହୋ ହଁ।
ଅ ଏବେ କେଜାଣି କଣ କରିବେ? ଠିକ ନାହିଁ କିଛି। ଉଁ ଯାହା ହବ ଆଉ।
ହଉ ଭାଇ। ଟାଇମ ଟା ହେଇଗଲା ରଖୁଛି ଭାଇ ହଁ ହୁଁ।